କଣ କରୁଛ ଏବେ?
ଏବେ ଏଇ ଛାତ ଉପରେ
ତ ଉପରେ ବସିଛି। ହଁ ମୁଁ ବି ଏବେ ଛାତ ଉପରେ ବସିଛି। ଭଲ ପବନ ଦୋଉଛି। ହିଁ ହିଁ ଚାଟା ବେଳେ
ହଁ। ମୁଁ ବି ଏମିତି ବୁଲେ, ମାନେ ଛଅଟା ପର୍ଯ୍ୟନ୍ତ ଛାତ ଉପରେ।
ହୁଁ ଭଲ। ମୁଁ କିନ୍ତୁ ସାଢ଼େ ପାଞ୍ଚଟା ହେଇଗଲେ ପଳାଏ ତଳକୁ।
ହୁଁ ହୁଁ।
ମୋ ଭଉଣୀ ଯାଇଥାଏ ନା
ହେଲେ ମୁଁ ପଢାଏ।
ଅ ହୋ। ମୋ ଭଉଣୀ ତାର ଯାଇଥାଏ ନା ଟ୍ୟୁସନ୍। ମୁଁ ତାକୁ ଯାଏ ଫେରେ ଆଣିବାକୁ।
ଓହୋ ଆଚ୍ଛା ଆଚ୍ଛା।
ତାକୁ ଛାଡିକି ଆସିବି। ଫେରେ ଯାଇକି ତାକୁ ନେଇକି ଆସିବି, ଛୋଟ୍ ଛୋଟ ଛୁଆ ନା ଛଅ ବର୍ଷର, ଅ ସେ ରାସ୍ତା କ୍ରସ୍ କରିକି ମାନେ ଏକୁଟିଆ ଆସିପାରେନି। ଏଇଠୁ ବହୁତ୍
ହଁ ହଁ, ହଁ, ଆଛା।
ତୁମେ ପିଲାମାନଙ୍କୁ ଟ୍ୟୁସନ୍ କର?
ମୁଁ ନା ମୁଁ ଏବେ କରେନି, ମାନେ କରୁଥିଲି ଆ ଫେରେ ପଢେଇଥିଲି ମାନେ ଆ ମୋ ବଡ଼ ମମି ଘରକୁ ମହାରାଷ୍ଟ୍ର ତ ମୁଁ ଆଉ ମାନେ ସେଠି ରହିକି ଆସିଲି, ଆଉ କରିଲିନି।
ଓହୋ।
ହୁଁ। ହାଲୋ।
ମୁଁ କହିଲି, ତମକୁ ଆଉ କଣ ସବୁ କରିବାକୁ ଭଲ ଲାଗେ?
ମତେ ଏମିତି ଯୋଉ କାଗଜର ଫୁଲ ଏସବୁ କରନ୍ତିନି
ହୁଁ ହୁଁ।
ହଁ, ସେ ସବୁ ବି ମତେ ଭଲ ଲାଗେ ବହୁତ୍।
ଅ ହ।
ହୁଁ, ତମକୁ ବିଲେଇ ଭଲ ଲାଗେ?
ହଁ, ବିଲେଇ ଭଲ ଲାଗେ। କିନ୍ତୁ ଯୋଉରା ୱାଇଟ୍ କଲର୍ ର ଥାଆନ୍ତି। ମୋତେ ସେଇ ୱାଇଟ୍ କଲର୍ ଗୁରା ବହୁତ୍ ପସନ୍ଦ।
ଆଛା। ମୋର ଗୋଟେ ବିଲେଇ ଅଛି, ତା ନାଁ କିଟୁ।
ତାକୁ ନିଜେ ପାଳିକି ରଖିଚ?
ହଁ। ହଁ, ମାନେ ଆ ତା ଯୋଉ ମା ଥିଲା ନା, ସେ ମରି ଯାଇଛି। ତାପରେ ଇଏ ଗୋଟେ ଥିଲା, ମୁଁ ତାକୁ ନେଇ ଆସି
ହଁ।
ହୁଁ, ଟିକେ ବଡ଼ ହେଇଯାଇଛି। ମାନେ କୋଉଠି, କୋଉଠି, ସବୁ ଘରେ ପୁରା ପଶି ଯାଉଛି, କୁହନି?
ହୁଁ ହୁ
ହୁଁ। ଏବେ ମୁଁ ଛାତ ଉପରକୁ ଆସୁଛି। ସେ ବି ମୋ ପଛେ ପଛେ ପଳେଇ ଆସିଛି।
ହଁ, ଓହୋ।
ହୁଁ, ଉହୁଁ।
ତାକୁ ତମେ ତାକୁ କେବେଠାରୁ ରଖିଲଣି?
ମାନେ ୱାନ ହାପ ମନ୍ଥ ହେଇଯିବ।
ଓହୋ
ହୁଁ, ଏଇ ଏବେ ବି ଆଣିଛି।
ଭଲ। ଟାଇମ ପାସ୍ ପାଇଁ ବି ଜଣେ ରହିବା ଦରକାର।
ହଁ ଏମିତି ଘରେ ବି କିଏ ନାହାନ୍ତି ନା, ଖାଲି ଇ ଏ ଘରେ ସେ ରୁମରେ, ଏ ରୁମରେ, ଏମତି ଭଲ ଲାଗେନି ବି। ମାନେ ଆମ ଘରେ ଖାଲି ମୋ ଛୋ ତ ଭଉଣୀ ସେମତି ଭଲ ଲାଗେନି ଘରେ ପୁରା ଖାଲି।
ଆଉ ମୁଁ ମା ଆମର ବି ସେଇ ଛୋଟ ଯେତବେଳେ ମୁଁ ଥି ଥିଲି ଆମର ଗୋଟେ ଛୋଟ ମୂଷା ଛୁଆଟେ ଥିଲା।
ଆଚ୍ଛା, ହଁ, ହଁ ମାନେ ତା ମୁହଁ ପୁରା ପିଙ୍କ୍ ପିଙ୍କ୍ ଥାଏ।
ହଁ ମୂଷା ଥିଲା ତା ନାଁ ରାଜୁ ଥିଲା।
ଆଚ୍ଛା।
ସିଏ ଫାଷ୍ଟ ମୋ ମାମୁଁ ଘରେ ରହୁଥିଲା, ଯେତେବେଳେ ଆମେ ସବୁ ମାମୁଁ ଘରକୁ ଯାଇଥିଲୁ ବୁଲିବା ପାଇଁ।
ହଁ ସେଇଠୁ ମୁଁ ତାକୁ ଦେଖିକି ତାକୁ ସାଙ୍ଗେରେ ନେଇ ଆସିଥିଲୁ ଆମେ।
ଆଚ୍ଛା, ମୁଁ ବି ଆଣିଥିଲି। ସେମ୍ ସେଇ ମାନେ ହ୍ଵାଇଟ୍ କଲର୍ ମାନେ ସେ ଟା ମୁଁ ମାମୁଁ ଘରେ ହିଁ ସେ ହିଁ ନେଇକି ଆସିଥିଲି, ତାଙ୍କ ମାନେ ଘର ସାଇଟ୍ ରେ ସେମାନେ ରଖି ଥିଲେ ମାନେ ଚାର ପାନ୍ସ ଟା ମୁଁ ନେଇକି ଆ ସିଛି ଘରୁକୁ ମାନେ ସେ ଆ, ବିଲେଇ ତାକୁ ନେଇଗଲାଣି।
ଓହୋ, ଆମର ବି ସେଇ ଫାଷ୍ ଟେ ରହିଲା ଆମ ଘରେ ପନ୍ଦର ଦିନ ଭଳିଆ ଆମ ଘରେ ରହିଲା। ବୁଲିଲା ତାପରେ ସିଏ କୁଆଡେ ପଳେଇଲା ଆମେ ତାକୁ ପାଇଲୁନୁ, ଦେଖିଲା ବେଳୁକୁ ସିଏ ତାକୁ ବୋଧେ ବିଲେଇ ନେଇ ଯାଇଥିଲା ପଡିଥିଲା ଗୋଟେ ଗଛ ତଳେ।
ହଁ, ହଁ।
ସେଇଦିନ ଠାରୁ ଆମ ଘରେ ଆଉ ମୋ ମାମା କିଛି ରଖେନି, ମନା କରେ ରଖିବାକୁ।
ଆଚ୍ଛା।
ଆଉ ଏମତି ନର୍ମାଲି ଯୋଉ କୁକୁର ଗୁଡାକ ବୁଲନ୍ତିନି ନା ଅଁ, ତା କୁ ସବୁବେଳେ ଜେଜେମା ଖାଇବାକୁ ଦିଏ ବୋଲି ସେ ସବୁବେଳେ ଆମ ଘର ଆଗେରେ ଦିଟା ଥାଆନ୍ତି।
ସବୁବେଳେ ଦିଟା ଥାଆନ୍ତି ଯଦି ବାହାର ଲୋକ କିଏ ପଳେଇ ଆସେ ହେଲେ ସେ ତାଙ୍କୁ ବୋଧେ ଆମ ଗେଟ୍ ଏପଟୁକୁ ପଶେଇ ଦେବେନି।
ହେଁ
ତାଙ୍କୁ ଦେଖିବେ ମାନେ ସେ ଭୁକିବେ, ଯଦି ବାହାରିଲୁ ଯଦି ଅନ୍ଧାରରେ ମୁଁ ବି ସେ ଯାଏ ସେ ମୋତେ ଦେଖିକି ଭୁକି କିବେ, ତାଙ୍କୁ ଯଦି ଟିକେ ଆବାଜ ଦବୁ କି ମୁଁ ଯାଉଚି ବୋଲି ସେ ଚୁପ୍ ହେଇଯିବେ।
ଆଚ୍ଛା ମାନେ ତୋମ ଆୱାଜ୍ କୁ ବି ଚିହିଁଚି ସେ।
ହଁ ଆଉ ମୁଁ ଯଦି ରାତିରେ କୁଆଡେ ଧର ଏଇ ଘର ସାମ୍ନା ଦୋକାନକୁ ଗଲି।
ଏଁ, ମୁଁ ଯିବି ଯଦି ସେ ମୋ ପଛେ ପଛେ ଯିବ, ଫେରେ ମୋ ପଛେ ପଛେ ଆସିବ।
ଆଚ୍ଛା ବଢିଆ।
ଆଉ ସେ ଦିଟା କୁକୁର ଗୋଟେ କଳାଟେ, ଗୋଟେ ନାଲିଟେ, ସେଇଥିପାଇଁ ଜଣକ ନାଁ କାଳୁ ଜଣକ ନାଁ ନାଲି।
ଆଚ୍ଛା। ମାନେ ସେ ଛୋଟ ବେଡୁରୁ ଅଛି।
ଛୋଟ ବେଳୁ ନୁଅଁ, ତଥାପି ଦି ବର୍ଷ ହବ ସେ ଅଛନ୍ତି ଆମ ସେ ଦିଜଣ ଅଛନ୍ତି। ଡେଲି ତ ଏଇଠି ସଖାଳୁ ଖାଇବେ, ଦିନରେ ବି ମୋ ମାମା ଦିଏ, ରାତିରେ ବି ଦିଏ। ଏ ସେ ଖାଇବେ ଏଇଠି ହିଁ ଘର ଆଗରେ ବି ଏପଟ ସେପଟ ହୁଅନ୍ତି।
ଆଚ୍ଛା, ଆଚ୍ଛା, ବଢିଆ। ମାନେ ତୁମକୁ ପାରା ଭଲ ଲାଗେ? ମୋତେ ପକ୍ଷୀ ଏସବୁ, ଆଚ୍ଛା ମାନେ ତୋମେ ରଖିଛ ତାଙ୍କୁ?
ନା ଏମିତି ପାରାଗୁଡାକ ବୁଲନ୍ତି ଯୋଉ ବାହାରେ ଥାଆନ୍ତି ସେମାନେ ଆସ ଆସିକି ଆମ ଏ ଯୋଉ ଠଣା ପରିକାରେ ସେଠି ରୁହନ୍ତି। ଯେମିତି ବିଲେଇ ସବୁ ଗୋଟେ ନେଇଗଲା ସେଇଥିପାଇଁ ବାପା ଗୋଟେ ପାରା ଘର ଭଳିଆ କରିଦେଇ ଛନ୍ତି ଟଙ୍ଗେଇ ଦେଇଛନ୍ତି ଆମ ଛାତ ଯୋଉ ଘର ଛା ତ ନୁହେଁ ନା ରୁଫ ରେ ସେଇଟା ଟଙ୍ଗ
ମୋ
ସେମିତି ଟଙ୍ଗେଇ ଦେଇଛନ୍ତି ସେ ସେଇଠି ଅଛନ୍ତି। ଦି ଚାରି ପାଞ୍ଚଟା ଏବେ ତ ଦୁଇଟା ଛୁଆ ଦେଇଥିଲେ ସିଏ ବି ବଡ଼ ହେଇଗଲେଣି।
ଆଚ୍ଛା ଆଚ୍ଛା। ମୁଭି ମାନେ ମତେ ବହୁତ ଭଲ ଲାଗେ ଏତେ ଭଲ ଲାଗେ ମୁଁ କହିପାରିବିିନି। ମୁଭି ସେମିତି ଟଙ୍ଗେଇଛି ସେମାନେ ଆସିକି ରହିବେ ମୁଁ କେବେଠୁ ଟଙ୍ଗେଇଲିଣି। ମାନେ ସେମାନେ ଆସୁନଥିଲେ ଏବେକୁ ମାନେ ସେମାନେ ଆସିକି ରହନ୍ତି ସେଥିିରେ। ହୁଁ। ମତେ ବି ବହୁତ ଭଲ ଲାଗେ।
ତମର ଧଳାପାରା ଅଛି ନା ହ୍ୟାଲୋ
ହୁଁ ହୁଁ ହୁଁ ହୁଁ ଶୁଭିଲା।
ପାରା ନା ନର୍ମାଲି ଯୋଉ ପାରା
ନା ନା ଏଇ ଯେଉ ନର୍ମାଲି ହଁ ସେଇ
ଆମର ବି ନର୍ମାଲି ସେଇ ପାରା ଅଛନ୍ତି। ଏବେ ତ ଜଣଙ୍କର ଦେହ ଖରାପ ହେଇଥିଲା ସେ ତଳକୁ ପଡି ଯାଇଥିଲା। ତାକୁ ସବୁ ମେଡିସିନ ଲଗେଇକି ସବୁ ରଖିଥିଲେ।
ଆଚ୍ଛା ଆଚ୍ଛା। ଆଚ୍ଛା। ମାନେ ତମେ ଘରେ ମାନେ ତମେ ଘରେ କିଛି କେବେ ମାନେ ଚମିନ ଏ ସବୁ କର।
ଶୁୁଭୁନି।
ମୁଁ କହୁଛି କି ହ୍ୟାଲୋ
ହଁ କୁହ।
ହ୍ୟାଲୋ ମୁଁ କହୁଛି କି ମାନେ ତମେ ଘରେ କିଛି ଆ ମାନେ ଯେମିତି ଚଉମିନ ଏସବୁ କର ସନ୍ଧ୍ୟାବେଳେ।
ଏ ନା ଏବେ ଯୋଉ ମୋ ଦାଦା ଘରକୁ ଛୁଟିରେ ଆସିଛନ୍ତି ତ।
ହଁ ହଁ।
ତାଙ୍କୁ ଏସବୁ ଟିକେ ପସନ୍ଦ ନୁହଁ ମଇଦା ଜିନିଷ ନା।
ହଁ ହଁ।
ନହେଲେ ସିଏ ନଥିଲେ ଆମେ ଘରେ ସବୁବେଳେ ପାସ୍ତା, ମ୍ୟାଗି, ଚାଉମିିନ ଘରେ ତିଆରି କରି ଖାଉ। ବେଳେ ବେଳେ ମୋମୋ ବି ବନେଇକି ଖାଉ ଆମେ ଘରେ।
ଆଚ୍ଛା ମୁଁ ବି କରେ ସବୁ ମାନେ ମୁଁ ଗୁପଚୁପ୍ ବି କେବେ କେବେ କରେ।
ହଁ ଗୁପଚୁପ ବି ଆମେ କରୁ ଆଉ ସବୁ ଆମ ଘର ସେପଟେ ଗୋଟେ ଜଣଙ୍କ ଘର ଅଛି ଦାଦାଙ୍କର ମୁଁ ଆମ ଘରେ ଖାଏନି, ମୁଁ ତାଙ୍କ ଘରେ ସବୁବେଳେ ଖାଏ। ଖରା ବେଳେ। ସିଏ ଏକୁଡ଼ିଆ ରୁହନ୍ତି ନା ତାଙ୍କର ଯୋଉ ପିଲାପିଲିକି ନାହାନ୍ତି।
ଓହୋ।
ଆ ସେଇଥିପାଇଁ ମୁଁ ପ୍ରାୟ ଟାଇମ ତାଙ୍କ ଘରେ ଖାଏ ସବୁବେଳେ। ହଁ ସେଇ ସେଥିପାଇଁ ସିଏ ବି ସବୁବେଳେ ଏମିତି ଘରେ ଚାଟ୍ ତିଆରି କରନ୍ତି, ଗୁପଚୁପ୍ ତିଆରି କରନ୍ତି। ଚିକେନ କଲେ ବି ଚିକ୍ ଚିକେନ୍ ପକୋଡ଼ା, ଚିକେନ୍ କଷା ଏମିତି କରିକି ସବୁବେଳେ ଦିଅନ୍ତି ଖାଇବା ପାଇଁ।
ଆଚ୍ଛା, ବଢ଼ିଆ।
ମୁଁ ତ ବୋଧେ ଏଇ ସେ ଯେବେଠୁ ଆସିକି ରହିଲିଣି ମୁଁ ବୋଧେ ଛଅ ମାସ ହବ ଆମ ଘରେ ଖରା ବେଳେ ଖାଉନି।
ହେଁ।
ହଁ ସବୁବେଳେ ତାଙ୍କ ଘରେ ଖାଏ ଖରା ବେଳେ, ସିଏ ବି କେତେବେଳେ କେମତି ସକାଳେ ଡାକନ୍ତି। ରାତିରେ ମୁଁ ଘରେ ଖାଇଦିଏ, ରାତିରେ ଲେଟ ହୁଏ ନା ପଢିକି ଗଲା ବେଳକୁ ସେଥିପାଇଁ।
ଆଚ୍ଛା।
ଆଉ ସେ ଯାହା ବିି ହେଲେ କିଛି ନା କିଛି ଗୋଟେ ତିଆରି କରିକି ମୋ ପାଇଁ ରଖିଥିବେ। ତାଙ୍କର ଏବେ ରିସେଣ୍ଟଲି ଗୋଟେ ଛୋଟ ପୁଅଟେ ହେଇଛି।
ଓହୋ। ଛୋଟ ପିଲା ବହୁତ ଭଲ ଲାଗନ୍ତି ମାନେ ମତେ ବି।
ହୁଁ।
ହୁଁ। ହୁଁ। ମାନେ ତମକୁ ଖାଇବାରେ କଣ କଣ ପସନ୍ଦ?
ମତେ ଖାଇବାରେ ବେଶୀ ଭଲ ଲାଗେ ଚାଟ୍, ଚାଉମିନ, ଗୁପଚୁପ୍, ମୋମୋଶ୍ ଏଇରା ସବୁ। ଆଉ ବେଶୀ ମତେ ଚିକେନ ପସନ୍ଦ।
ଆଚ୍ଛା।
କିନ୍ତୁ ଆମ ଘରେ କାହାକୁ ଚିକେନ୍ ଭଲ ଲାଗେନି। ହଁ ଆମ ଆମ ଘରେ ଯୋଉ ମାନେ ଆମ ଘରେ କିଏ ମୁଁ ମ ଆମ ପିଲାମାନଙ୍କୁ ସମସ୍ତଙ୍କୁ ଚିକେନ ପସନ୍ଦ। ଆଉ ଜେଜେମାଙ୍କୁ ବାପା ବାପାଙ୍କୁ ମାମାଙ୍କୁ ଚିକେନ ପସନ୍ଦ ନୁହଁ। ତାଙ୍କର ମା ଛଅ ନହଲେ ମଟନ।
ଆଚ୍ଛା ଆଛା।
ଆଉ ତୁମେ କଙ୍କଡା କେବେ ଖାଇଛ? କଙ୍କଡ଼ା?
କଙ୍କଡ ନାନା ସେ ସବୁ ମୁଁ ଖାଇନି।
ମୁଁ ବି କେବେ ଖାଇନି। କିନ୍ତୁ ମୁଁ ପିଇସି ଘର ଆଡେ ତାଙ୍କର କଙ୍କଡ଼ା ଖାଆନ୍ତି।
ହେଁ। ଆଚ୍ଛା, ମୁଁ କେବେ ଖାଇନି ତୋଟା। ଆଛା।
ତୁ ବି କେ କଣ କର ବା
ତରକାରୀ କରିକି
ହୁଁ?
ମାନେ ସେମାନେ ଯେମିତି ଚିକେନ ସେମିତି ଖାଆନ୍ତି।
ହଁ ହଁ ମୁଁ ବି କେବେ ଖାଇନି ମୁଁ ପୁରା ଆଶ୍ଚର୍ଯ୍ୟ ଶୁଣିକି।
ଆଚ୍ଛା?
ଓ ହୋ।
ହୁ?
ଆଉ।
ହଉ ଯୋଉ ତମକୁ ନଡିଆ ଭଲ ଲାଗେନା? ହାଲୋ? ହାଲୋ?
ଆ।